ହାଲୋ ହଁ। କୁଆଡେ ଯାଇଥିଲୁ କି ଏତେ ବଳୁ ରିଙ୍ଗ୍ କରୁଚି ଉଠଉନଥିଲୁ? ହାଲୋ।
ହାଲୋ।
ହଁ ହଁ କୁଆଡେ ଯାଇଥିଲୁ କି ଫୋନ୍ କଲେ ଉଠଉନୁ? ହାଲୋ। ହାଲୋ। ଆରେ ତୋର କଣ ନେଟୱାର୍କ ନାହିଁ ନାଁ କଣ ଯେତେବେଳେ ଫୋନ୍ କଲେ ତୋର ଫୋନ୍ ଉଠଉନୁ ଏମିତି? ଶୁଭୁନି କିଛି ହାଲୋ। ହାଲୋ ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।
ହ୍ୟାଲୋ। କିଛି ସୁବୁନି ହ୍ୟାଲୋ
ହଁ ଶୁବୁନି ବୋଲି ତ କହୁଚି ନା କିଛି ତ ଉତ୍ତର ଆସୁନି ନା ସେପଟୁ।
କିଛିସୁବୁନ
କାରଣ ତୋର ହିଁ ସବୁବେଳେ ନେଟୱାର୍କ ପ୍ରୋବ୍ଲେମ୍ ରହେ ଆ ମୋର ନୁହେଁ। ଆମ ଏପଟେ କେବେ ନେଟୱାର୍କ ପ୍ରୋବ୍ଲେମ୍ ରୁହେନି ତୋର ତୁ ଗୋଟେ ଜାଗାରେ ସ୍ଥିର ରହ ନେଟୱାର୍କ ପ୍ରୋବ୍ଲେମ ରହୁଛି ବୋଲି ଫୋନ୍ ଟା ସୁବୁନି। ହଁ। ହାଲୋ। ହାଲୋ। ଆରେ ଶୁଭୁଚି ନା ନାଇଁ?
ହାଲ
ହଁ ହ୍ୟାଲୋ କହୁନୁ।
ହଁ ମୁଁ ମ୍ କହୁନୁ କଣ ଖାଇସାଇଲୁଣୁ?
ମୁଁ ତ ଖାଇସାଇଲିଣି। ତୁ କଣ କରୁଥିଲୁ କହୁନୁ?
ହଁ ମୁଁ ବି ଏବେ ଖାଇକି ଚାରି ପକେଇକି ଟିକେ ବାହାରେ ବଇଚି।
ପାହାଚ ଉପରେ ଛାତ ଉପରେ ଚାଲୁଥିଲୁ ବୋଧେ?
ହଁ। ବହୁତ ଗରମ ହଉନି କି?
ଅ ହଁ, ହଁ। ସେଇଥିାଇଁ ବୋଧେ ଶୁଭୁନଥିଲା ଚାଲୁଚୁ ବୋଧେ ଆଉ।
ନା ମୁଁ ଏବେ ଚାଲୁନି, ଫୋନ କଥା ହେଲା ବେଳେ ବଇଚି ଚିଆରେ।
ହଁ ଆ ପୁଅ ଶୋଇ ପଡ଼ିଲାଣି?
ପୁଅ ହଁ ତଳେ ଶୋଇପଡ଼ିଲାଣି।
ହଁ।
ହୁଁ।
ସକାଳୁ ଉଠୁଚିନା ପିଲାଟା।
ହଁ ବା ଦିନ ଶରା ପରିଶ୍ରମ ଆଉ।
ହଁ। ଆଉ କଣ ଆଉ କଣ ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ସମସ୍ତେ। ଖାଇ ପିଇକି ଶାଶୁ ଶୁର ଗଲେ ଶୋଇବାକୁ।
ହଁ।
ହୁଁ
ଆମ ମା ବାବା ଙ୍କ ଦେହ ଭଲ ଅଛି?
ହଁ ମା ବାବାଙ୍କ ଦେହ ହଁ ଭଲ ଅଛି ଆଉ ଭଲ ନହିଁ କଣ ଭଲ ଅଛି।
ହଁ ଆଉ କାଲି ତ ହଉଚି ବୁଧୁବାରେ ଆଉ କାଲି କଣ ଆମିଷ ଖାଇବୁ? କାଲି ଶୁକ୍ରବାରେ କାଲି ଶୁକ୍ରବାରେ ହଁ।
ହଁ ଛତୁ ଆଣିବି ଛତୁ
ହୁଁ ଆଉ କଲି ଛତୁ କଣ କରିବୁ ତରକାରୀ?
ହଁ ତକାରୀ କରିଦେବି ଆଉ। ବେଶର ମସଲା ଟିକେ ଆମ୍ବୁଲ ଦେଇକିି ନୁଅ ସେଇ ତକାରୀ।
ହଁ। ଆଉ କାଲି କାହିଁକି ଆମିଷ ଖାଇବନି? ଶୁକ୍ରବାର ତ ବାର ଅଛି।
ହ
ଭଲ ଲାଗୁନି ନା କଣ? ବହୁତ ଖାଇଦେଇଚୁ ବୋଲି ବାପ ଘରେ।
ହଁ ବୋହୁତ ଖାଇଦେଥିବ।
ମୁଁ କହିଲି ବାପ ଘରେ ବହୁତ ଖାଇଦେଇଚୁ ବୋଲି ଆଉ ଇଚ୍ଛା ନାହିଁ।
ହଁ ଭଉଣୀ ବି ସ କରିକି ଖୁଆଇଛି ପୁଳା ପୁଳା।
ହଁ। ଓହୋ। ଅ ଯଦି କଥା ହଉଚୁ ଟିକେ ଭଲରେ କଥା ହ ଟିକେ ଶୁବୁ ଯେମିତି ନ ସୁବିଲେ ହେଟୁ ହଁ।
ସେମିତି କିଛି ନାହିଁ ବସିଚି ତ ସେମିତି କିଛି
ଅଉ ତାହେଲେ କାଲି ଛତୁ ଖାଇ
ହୁଁ। ଆ ତୁ
ମୁଁ କଣ?
ମୁଁ ଏମତି ମୁଁ ତ ଉପମା ମଟର ତରକାରୀ କରିଥିଲି ଖାଇଛି। ଆଁ
ବଢିଆ ଖାଇବୁ ଆଉ।
ହଁ ବଢିଆ ଲାଗୁଥିଲା ଆଜି ଉପମା ଟିକେ ଗାଜର ବାଦାମ ସବୁ ପକେଇକି ନା ବଢିଆ ଭୁଷଙ୍ଗ ପ ଦେଇକି ବଢିଆ କରିଥିଲୁ ମଟର ତରକାରୀ ଟା ବି ଆହୁରି ବଢିଆ ଲାଗୁଥିଲା। ଆଉ ବଢଆ ସେ ଖାଇଦେଇଛୁ ଆଉ ପଳେଇଲୁ। ମା ପୁଅ ବାବା ସବୁ ଖାଇଦେଇଛୁ। ବଡ଼ି।
ବହୁ ଟେଷ୍ଟ ଲାଗିଥିବ ଗିଳି ଦେ
ହଁ ବହୁତ ସୁଆଦିଆ। ମତେ ତ ବଢିଆ ଲାଗିଲା ମୁଁ ଟି ସବୁଦିନ ଅପେକ୍ଷା ଆଜି ଅଧିକ ଖାଇ ଦେଇଛି ଏତେ ଭଲ ଲାଗିଲା ଯେ ହୁଁ।
ଅଳପ ଜିନିଷ ସବୁ ଭଲ ଲାଗେ ଗାଣ୍ଡୁଏ କଲେ ଭଲ ଲାଗେ। ଭଲ।
ହଁ।
ଘରେ ମେମ୍ବର ବଢ଼ି ଗଲେ କଣ ପୁଳାଏ ହେଲେ ଭଲ ଲାଗିବନି। ଯେମତି ଗୋଟେ ମେମ୍ବର କମିଯିବ ବହୁତ ଟେଷ୍ଟ ଲାଗିବ। ଏମିତି କହିବ ପାଟରୁ ଖାଲି ଲାଳ ଗୋଳିବ।
ଆଉ ତାପରେ କାଲି ବି ପୁଣି ଅଛି ଆମିଷ ବାୟୁ ରୁଚିରେ। କାଲି କଣ ମାଛ କି
ହ୍ୟାଲୋ।
ହୁଁ। ହାଲୋ।
ହୁଁ।
କଣ କହିଲୁ ହଁ। ଆଉ। ଆଉ କଣ ଭଲ ଭଲ ରୋଷେଇ କଣ ଜାଣିଚୁ ଟିକେ ନୂଆ ନୂଆ ମତେ ଟିକେ ଶିଖଉନୁ ମୁଁ ତ କିଛି ରୋଷେଇ ଜାଣିନି ଏଇ ଯୋଉ ଚିଲି ପଣସ ଟା କରୁଚୁ ତୁ କେମିତି କରୁଚୁ ଟିକେ ମତେ କହିଲୁ?
ସେ ମୁଁ ଖାଇ ଜାଣିଛି ମୁଁ ରୋଷେଇ ଜାଣିନି।
ହଁ ଚିଲି।
ହ୍ୟାଲୋ।
ଆଲୋ।
ହୁଁ।
ମୁଁ କହିଲି ଯେ ଚିଲି ପଣସ ଟା କେମିତି କରୁଚୁ ଟିକେ କହୁନୁ?
ଚିଲି ପଣସ କଣ ଏଇ ଯୋଉ ପଣସ କୁ ବେସିନରେ ଗୋଳେଇ ଦଉ।
ପଣସ ଟା କେଁତି କାଟିବ ମତେ ମାନେ କାଟି ଆସିନି ସେଇପାଇଁ ପ
ପଣସ କୁ ତ ଧରି କଟୁରରେ ବି ଫଣସକୁ କଟୁରୀରେ ହେଲା ହାଣିଦଉ। ତାକୁ ଦି ତାକୁ ଦି ଘର କରିଦବୁ। ଆଲୋ। ହ୍ୟାଲୋ। ହ୍ୟାଲୋ। ଆଲୋ।
ଏଇ କଟୁରୀ ରେ ହାଣିବା କଥା କହିଲାରୁ ହସ ଲାଗୁଛି ଟିକେ।
ପଟରେ ସ ପଣସଟା କାଟିବ ତୁ କରିବୁ କଣ ତାକୁ କଟୁରୀ ହାଣିବ ତ ତ କାହାକୁ ହସ ନ ଲାଗିବ କହୁନୁ ଦେଖି। ମୋ ଜାଗାରେ ଯିଏ ବିି ଥିଲେ ସିଏ ହସିବ।
ଯଦି କଟୁରୀରେ ନପାରିବୁ କୁରାଢ଼ି ହାଣିବୁ।
ହଁ ହଁ।
କୁରାଢ଼ି ରେ ହାଣି ଦବୁ ତାପରେ କଣ
ହାଣୁ ହାଣୁ ହାତ କଟିି ଯିବ ଯେ ମୋର ତୁ ଯେମିତି ଉପାୟ କହୁଚୁ ହାଣୁ ହାଣୁ ହାତ ଫାଳେ ଉଡିଯିବ।
ତାପରେ ମଇଦା ଆଉ ବେସନ ରେ ଗୋଳେଇ ଦବୁ। ମଇଦା ବେଶନ ରେ ଗୋଲେଇବ ସେ ହାର୍ଡ ହବ।
କଣ ପଣସ କୁ ଯୋଉ ଚାରି ଫାଳ କରି କାଟିଦେବି। ଯୁ ହାଣିଦେବି ତାପରେ ମଇଦା ରୋଷନରେ ସବୁ ଗୋଟା ଗୋ ନେଇ ଖୋଳେଇଦେବି।
ହଁ ତାକୁ ତେଲ କଢେଇରେ ଫୋପାଡ଼ି ଦବୁ।
ମତେ ଯଦି ଭଲରେ କହିବୁ ତ ରୋଷେଇ ଟା କହ ଆଉ ମତେ ଯଦି ଭୁଲ ଭାଲ କଥା କହନା।
ନା ନାଇଁ ତେଲ କଡରେ ଫୋପାଡି ଦବୁ ଯେମିତି ତେଲ ଚିଟିକି ଚାରିଆଡେ ହଉଥିବ।
ହଁ ହଁ ହଁ ହଁ ହଁ ହଁ।
ତାପରେ ପଣଟା ତାପରେ ପଣସ ଟା ଆଣିବି କଞ୍ଚା ପିଆଜ ରେ ଗୋଳେଇ ଦବୁ ତାପରେ ସସ୍ ପୁରେଇ ଦବୁ ହେଇଗଲା ଚିଲି।
ହ ହୋ। ଆଉ ତା ହେଲେ ତୁ ଏମିତି କରିକି ଖାଉଛୁ ଆଉ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ତୁ ମିଶେବୁ।
ହଁ ତୋର ଅଧାର ମଝିରୁ କୁଆଡେ କୁଡେ ପଳଉଛୁ କି ନା କଣ ଅଛି ଭଲରେ ରହିଲା ବେଳେ।
ସେଟା ତୁ କିଛି ଟେନସନ ନେ ନା କିନ୍ତୁ ବସିବୁ ହେଲା ଗୋଳେଇଦବୁ। ତାପରେ ପିଆଜ କେଶୁଣ ସବୁ କାଟିକି ତାକୁ ଟିକେ ଜାରିକି ତାକୁ ପକେଇ
ପାଟିକି ଲାଗେ କେମିତି ଏଟା ସୁଆଦ ଟା କେମତି ଲାଗେ।
ତା ଟେସ୍ ଭଲ ଲାଗେ।
ହଁ।
ହଁ।
ଆଉ ଯୋଉ ଆଉ ଯୋଉ ମାନେ ବନ୍ଧା କୋବି ଟା ଯୋଉ କରଉ କେମିତି ସେଟା ଟି କେ ବନ୍ଧା କୋବି ଯୋଉ ପୁରା ଚିଗୁଡି ଦେଇକି ଯୋଉ କରୁ ଭଲ ଲାଗେ
ବନ୍ଧାକବି ମୁଁ ଜୀବନରେ କରେନି।
ଆଉ କିଏ କରେ ଯୋଉ ଅପା କରେ କି ବ ନ୍ଧା କୋବି ଟା ଯୋଉ ତୁ କେମିତି କି ମା କହିଲେ ସେ ବୋଉ ଏଟା ବନ୍ଧାକୋବି ତରକାରୀ। ତମ ଘରେ ତୁ କରୁନା କେବେ ଶାଶୁ ଘରେ ବନ୍ଧାକୋବି ତରକାରୀ କେବେ କରୁନା ତୁ।
କରେ ଯେ ମତେ ସେ ତରକାରୀରେ ଇଣ୍ଟ୍ରେଷ୍ଟ୍ ମତେ ସେଟା ଖାଇବାକୁ ଭଲ ଲାଗେ।
ହଁ ମାନେ ତତେ ଖାଇବାକୁ ଭଲ ଲାଗେନି ବୋଲି କହୁଚୁ ବଣ୍ଡାକୋବି ଆଉ କରୁନି। ଯୋଉ ବନ୍ଧାକୋବିଟା ଭଲ ଲାଗେ ଆଉ ମୋତେ ମୁଁ ସେମିତି କି ନା କସିକିନା କରିଦିଏ ମସଲାରେ ଟିକେ କସିକିନା ବନ୍ଧା କୋବି ଟାକୁ କଷିକିନା ଟିକେ ପ୍ରେସର ଦେଇଦିଥିଲେ। କିନ୍ତ ଖଉଛି ୟୁଟୁବ ରେ ବଢିଆ କଢେଇରେ ତାକୁ କରୁଛନ୍ତି ନ୍ଧାକୋବି। ବନ୍ଧାକୋବିରେ ବି ଯୋଉ କରୁଛନ୍ତି ଆମର ସେଟା କଣ ଯେମିତି ଆଇ ଯେମିତି ଫୁଲ କୋବିରେ ଚିଲି କୋବି କରୁଛୁ ବନ୍ଧାରେ ବି ସେମିତି କରୁଚୁ। ତାକୁ ଟିକେ ଯୋଉ ହଁ ତାକୁ ଟିକେ ଖାଲି ଏମିତି ଗୋଲ ଗୋଲ କରିକି କେମିତି ଛାଣୁଛନ୍ତି କରୁଛନ୍ତି। ଗୋଟେ ଗୋଟେ କଟଲେଟ ଭଳିଆ ସେଟ ଗୋଟେ। କରୁଛନ୍ତି ମୁଁ ସେଇଟା ଜାଣିନି। ପଚାରି ହଁ। ହୋଉ ରଖୁଛି ତାହେଲେ ଆଁ।
ହଁ।
ହଁ।